ହ୍ୟାଲୋ।
ଆଜ୍ଞା ନମସ୍କାର।
ନମସ୍କାର।
ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।
କେମିତି ଅଛନ୍ତି?
ମୁଁ ଭଲ ଅଛି। ଆଉ ଆପଣ?
ହଁ ମୁଁ ବି ଭଲ ଅଛି ଆଉ।
ଆଉ କଣ କରୁଥିଲେ?
ନାଇଁ କିଛି ନାଇଁ ଘରେ ବସିଛି ତ ଆଉ ଫୋନ କରିଥିଲି ଆଉ।
ଆଛା ଆଉ ସେପଟେ ପାଗ କେମିତି ଅଛି?
ହୁଁ ପାଗ ତ ମେଘ ଟିକେ କରିଛି ଏବେ ତ ଆଷାଢ ମାସରେ ପାଇଁ ମେଘ ସଦାବେଳେ କରିକି ରଖୁଛି ଆଉ ଖରା ପ୍ରାୟତଃ ବହୁତ କମ୍ ଏବେ ହଉଛି।
ଆଜ୍ଞା।
ଆଉ ଆପଣ ଦୈନନ୍ଦିନ ଜୀବନରେ ପ୍ରାୟ କଣ କରନ୍ତି?
ହୁଁ ହଉ ଯ ଜୀବନରେ ମୋର କଲେଜରେ ହିଁ ସମୟ ଅତିବାହିତ ହେଇଯାଉଛି। ଅଧିକାଂଶ ସମୟ
ଆଜ୍ଞା।
ତାପରେ କଲେଜ ର ହିଁ ଯୋଉ ମହାବିଦ୍ୟାଳୟର ହିଁ କାମରେ ମୋର ବାକି ସମୟ ଅପି ଅ ମହାବିଦ୍ୟାଳୟ ର କାମରେ ହିଁ ଅତିବାହିତ ହେଇଯାଉଛି।
ଆଜ୍ଞା ନିହାନ୍ତି ମୁଁ ବି ଯେତେବେଳେ ମୋ ସମୟରେ କଣ କି ବିଦ୍ୟାଳୟରେ ପଢ଼ୁଥିଲି ତ ମୋର ପ୍ରାୟତଃ କଣ କି ସମୟ ଅଧା ଅଧା ସମୟ ବିଦ୍ୟାଳୟରୁ କଟିଯାଏ ମହାବିଦ୍ୟାଳୟରୁ କଟିଯାଏ। ଆଉ ଅଧା ସମୟ ମୁଁ ଘରେ ଅତିବାହିତ କରିଥାଏ।
ଆଜ୍ଞା।
ସକାଳ ହେଲା କହିଲେ ସକାଳ ନଅଟା ଆମର ସେତେବେଳୁ କ୍ଲାସ ର ସମୟ ଥିଲା ନଅଟା ତ ନଅଟା ରୁ ଆମେ ଯାଉଥିଲୁ। ଯାଉଥିଲୁ ତାରେ ସରୁ ସରୁ ହେଇଯାଉଥିଲା ବାରଟା ହେଇଯାଉଥିଲା ତ ବାର ତାପରେ ଆମେ କଣ କି ଲାଇବ୍ରେରୀ ଯେଉ ହଁ ଲାଇବ୍ରେରୀ ଯାଉଥିଲୁ ଆଉ ସେଥିରେ କିଛି ଯେତିକି ପଢା ହେଇଥିଲା ସେଇଟା କଣ କି ଆଉ ଥରେ ପୁନର୍ବାର ପଢ଼ି ସାରିଲା ପରେ ଆମେ ଫେରିଲା ବେଳକୁ ପ୍ରାୟତଃ ସନ୍ଧ୍ୟା ପାଞ୍ଚଟା ହେଇଯାଉଥିଲା। ତ ମୋର ଦିନ ସମୟ ଟା ଆମର ମହାବିଦ୍ୟାଳୟରେ ହିଁ କଟି ଯାଉଥିଲା ଆଉ ବାକି କି ସମୟଟା ଘରେ ବିତାଉଥିଲେ।
ଆଛା। ତାହେଲେ ଖାଲି ସମୟରେ କଣ କରିବାକୁ ଭଲ ପାଆନ୍ତି ଆପଣ?
ମୁଁ ପ୍ରାୟତଃ ଖାଲି ସମୟରେ ଚିତ୍ର କରିବାକୁ ଭଲ ଲାଗେ। କାହିଁକି ନା ଯେତେବେଳେ ଆମେ ଚିତ୍ର ଆଜ୍ଞା ଯେତେବେଳେ ଯେତେବେଳେ କି ଆମେ ଚିତ୍ର କରୁଛେ ନାଇଁ କିି ଗୋଟେ ଜିନିଷକୁ ମନ ଧ୍ୟାନ ଦେଇକି ଦେଖୁଛେ ତାପରେ ଯେତେ ସବୁ ତାର ଅଙ୍କ ଥାଏ ତାର ଯେତେ ସବୁ ଅଛି ତାର ଚିତ୍ର ବିଚିତ୍ର ହେଇଛି ଥାଏ ସେସବୁକୁ ଦେଖି ସାରିଲା ପରେ ଆମ ମନରେ ଗୋଟେ ଆଇଡ଼ିଆ ଆସେ ଯେତେବେଳେ ଆମେ ମନରେ ଗୋଟେ ଭାବୁ ସେ ଚିତ୍ରଟାକୁ ଆମ ମନରେ ଛାପି ହେଇଯାଏ। ତାପରେ ଯେତେବେଳେ ସେଇଟା ଆମେ ନ ଦେଖିକି ଆମେ କଣ କି ଖାତାରେ ସେ ତାକୁ କଣ କି ଆଙ୍କିବାକୁ ଚେଷ୍ଟା କରୁ। ତ ଆମର ମନ କଣ ହୁଏକି ସେ ଚିତ୍ରରେ ହିଁ ବାନ୍ଧି ହେଇକି ରହିଯାଏ ଆମ ମନକୁ ଆଉ କିଛି ବାହାରର ଚିନ୍ତା ଏକା ଆସେନି ଆପଣ ପ୍ରାୟତଃ ଯେତେବେଳେ ହେଲେ ଲକ୍ଷ କରିଥିବେ ଯେ ଆପଣ ପଢିଲା ବେଳେ ମନ ଅ ହେଇପାରେ କିନ୍ତୁ ଆପଣ ଯେତେବେଳେ ଲେ ଦୁଃଖ ଥିବେ ସେଥିବେଳେ ମନ ଅସ୍ଥିର ହେବ ନାହିଁ। ସେଥିପାଇଁ ମୁଁ ପ୍ରାୟତଃ ଚିତ୍ର କରିଦିଏ ସେ ଚିତ୍ର କରିବା ସମୟରେ କଣ କି ମନ ଅସ୍ଥିର ହୁଏ ନାହିଁ ମନ ଶାନ୍ତି ଏଥି ରହିକି ଗୋଟେ ଜାଗାରେ ହିଁ ଲୟରେ ଚିତ୍ର କରିବାକୁ ପଡେ। ତ ମୁଁ ପ୍ରାୟତଃ କାହାର କରିଥାଏ।
ଆଜ୍ଞା। ତାହେଲେ ଆପଣ କହିପାରିବେ କୋଉ ପ୍ରକାରର ଚିତ୍ର ବନାନ୍ତି ଆପଣ?
ମୁଁ ପ୍ରାୟତଃ ପ୍ରକୃତିର ଚିତ୍ର ଆଙ୍କିବାକୁ ଚେଷ୍ଟା ଚେଷ୍ଟା କରେ ଆଉ କଣ କି ଆମର ଯେତେ ବିି ଠାକୁର ଠାକୁରାଣୀ ଅଛନ୍ତି। ତ ସେମାନଙ୍କର ଚିତ୍ର ଆଙ୍କିବାକୁ ଚେଷ୍ଟା କରେ।
ଆଜ୍ଞା ମୋ ମତରେ ପ୍ରଥମ ଚିତ୍ର ବଧେ ଆପଣ ପ୍ରକୃତିର ଏଇଟା ବନେଇଥିବେ କି? ଦୁଇଟା ପାହାଡ ସୂର୍ଯ୍ୟ ଆଉ ନଦୀ ଘର। ଦୁଇଟା ନଡ଼ିଆ ଗଛ।
ଆଜ୍ଞା ନିହାତି ଏଇଟା ତ ଛୋଟ ବଳର ସମସ୍ତଙ୍କର ପ୍ରଥମ ଅନୁଭୂତି ଚିତ୍ର ବନେଇବାର।
ଆଜ୍ଞା।
ତ ସେଠୁ ହିଁ ଶିଖୁ ଶିଖୁ ମୁଁ ଶିଖି ଯାଇଛି ଆଉ। ତ ମୋତେ ଭଲ ଲାଗେ ପ୍ରାୟତଃ ମୁଁ ଘରେ ଥିବା ସମୟରେ ଚିତ୍ର ଆଙ୍କିଥାଏ।
ଆଜ୍ଞା। ଆଉ କଣ କରିବାକୁ ଭଲ ପାଆନ୍ତି?
ଆଉ ମୁଁ ପ୍ରାୟତଃ ଘରେ ଖାଲି ସମୟରେ ଥିବା ସମୟରେ ରୋଷେଇ କରିଥାଏ ଯେ ସେତେବେଳେ ଘରେ କଣ କି କିଛି ସ୍ଵାଦିଷ୍ଟ ଖାଦ୍ୟ ଭୋଜନ ହୁଏ ତ ମୁଁ ପ୍ରାୟତଃ ରୋଷେଇ କରିବାରେ ଭଲ ଲାଗେ।
ଆଚ୍ଛା ସ୍ବାଦିଷ୍ଟ ଭୋଜନ।
ଆଜ୍ଞା। ସ୍ଵାଦିଷ୍ଟ ଭୋଜନ କହିଲୋକ ଯଦି କିଛି ଯଦି କିଛି ଆମିଷ ରୋଷେଇ ଯଦି କିଛି ଆମିଷ ହେଇଥିବ ତ ମୁଁ ରୋଷେଇ କରିଦିଏ।
ଆଉ କିଛି ମିଠାରେ?
ମିଠା ଜାତୀୟ ନାହିଁ ମୋର ମିଠା ଜାତୀୟ ଉପରେ ଏତେ ଜ୍ଞାନ ନାହିଁ କିନ୍ତୁ ଘରେ ମିଠା ଜ- ଯେତେହଲେ ମା ଆଉ ମାଆ ମାନ ହିଁ ଅଛନ୍ତି ତ ସେମାନେ ହିଁ କରନ୍ତି ମିଠା ଜାତୀୟ କଥା
ଆପଣ କୁକୁଡ଼ା ମାଂସ ଛେଳି ମାଂସ ମାଛ। ଆଉ କଣ ଅଣ୍ଡା ଆପଣ ତିଆରି କରନ୍ତି।
ଆଜ୍ଞା ଆଜ୍ଞା ଆମିଷ ଜିନିଷ ହେଲେ ମୁଁ ଟିକେ ସେଟା ରୋଷେଇ କରିବାକୁ ଭଲ ପାଏ।
ଓ ମୁଁ କିଛି ପଚାରିବି।
ହଁ ନିଶ୍ଚିତ।
ଆପଣ କେଉଁ କେଉଁ ମାଂସ ଖାଇଛନ୍ତି କି ଖାଇନାହାନ୍ତି। ମତେ କହିବେ କି ଆପଣଙ୍କ ଆରେ ଖାଆନ୍ତି କି ନାଇଁ କହିବି ମତେ।
ଆଜ୍ଞା ଠିକ ଅଛି ଠିକ ଅଛି।
କୁକୁଡ଼ା ମାଂସ।
ହଁ ଏଇଟା ପ୍ରାୟତଃ ସମସ୍ତଙ୍କ ଘରେ ଖାଆନ୍ତି ଏବଂ ମୁଁ ମଧ୍ୟ ଖାଏ ଏବଂ ଆମ ଆମ ଘରେ ମଧ୍ୟ। ସମସ୍ତେ ଖାଆନ୍ତି କିଛି କାହାର ଅସୁବିଧା ନାହିଁ।
ଦେଶୀ ଦେଶୀ ନା ବ୍ରଏଲର।
ହଁ ଦିଟା ଯାଏ ବ୍ରଏଲର ତ ପ୍ରାୟତଃ ଆମ ଘରେ ରୋଷେଇ ହେଥାଏ କିନ୍ତୁ। ହଁ ଦେଶୀ କଣ କି ଆମର। ଆମ ଗାଁ ଆମ ମା ଗାଁ ପାଖମାନାନଙ୍କରେ ଏତେ ମିଳେ ନାହିଁ। ତ ସେଇଟା ବହୁତ କମ୍ ମାତ୍ରାରେ ହେଇଥାଏ ଘରେ।
ଆଜ୍ଞା ଛେଳି ମାଂସ।
ଆଜ୍ଞା ଛେଳି ମାଂସ ଆମ ଘରେ ସମସ୍ତେ ଖାଆନ୍ତିନି କିନ୍ତୁ ଅଳ୍ପ ମୁଁ ଖାଏ ଆଉ ଆମ ଘରେ। ଖାନ୍ତିିନି।
ଆଚଛା ତାପରେ ଗଲେ। ଘୁସୁୁର ମାଂସ।
ନାଇଁ ସେ ସବୁ କିଛି ନାଇଁ।
ବାହ୍ରା ମାଂସ।
ଉଁ ହୁଁ ବାହ୍ରା ବି ନାହିଁ।
ସମ୍ବର।
ସମ୍ବର ନାଇଁ ଆଜ୍ଞା ସେଟା ସେ ସେ ସବ ସମ୍ବର କହିଲେ କଣ କି ସେଟା ବହୁତ ବିରଳ ନା ସେଇଟା ଏପଟେ। ଝିଙ୍କ ନାହିଁ।
ଆଉ କଣ ଖାଆନ୍ତି ତାହେଲେ। ଏତିକି ମୁଁ ଯେତିକି ହଁ କୁହନ୍ତୁ।
ଏଇ ଆମର ବଜାରରେ ଯୋଉ ଯୋଉ ଜିନିଷ ବିକ୍ରୟ ହୁଏ। ତ ସେଇ ଜିନିଷ ଆମେ ପ୍ରାୟତଃ ଖାଇଥାଉ କାହିଁକି ନା ଆପଣ ଯୋଉ କହିଲେ ଝିଙ୍କ। ଆଉ ସମ୍ବର ଏହା କଣ କି ଆମର ଜଙ୍ଗଲ ଜାତୀୟ ପଶୁ ତ ସେ ସବୁ ଶିକାର କରିି ଶିକାର କରିକି ହିଁ ପ୍ରାୟତଃ ମିଳିଥାଏ। ଆଉ ସେ ସବୁ ଖାଇବାର ଭାଗ୍ୟ କାହିଁ ଆମର ତ ନାହିଁ। କି ସେ ସବୁର କେନ୍ତି ସ୍ୱଦ
ତାହେଲେ ଯଦି ଆପଣଙ୍କୁ ବାହ୍ରା ମାଂସ ଦିଆଯିବ ଆପଣ ଖାଇବେ।
ନାଇଁ ବାହ୍ରା ମାଂସ ମୁଁ ଚାଖିଛି କିନ୍ତୁ ତାର ସ୍ଵାଦ କାଇହିଁ ମୋତେ ଭଲ ଲାଗିଲାନି ତ ମୁଁ କେବେ। ଖାଏନି ଆଜ୍ଞା ସେ ସବୁ।
ଘୁଷରି ମାଂସ।
ନାଇଁ ସେଇଟା କେବେ ଚାଖିନି ଆଜ୍ଞା କାହିଁକି ନା ତାର ଖାଦ୍ୟ ପ୍ରଣାଳୀ ମୁଁ ଶୁଣିକି ଆଜ୍ଞା ସେ ସବୁ ଇଚଛା ହୁଏନି।
ଆଚ୍ଛା। ଆପଣ ଅଣ୍ଡାକୁ ନେଇକି କେତେ ପ୍ରକାର ମାନେ ଭିନ୍ନ ଭିନ୍ନ କେତେ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିପାରିବେ।
ହୁଁ ଭିନ୍ନ ଭିନ୍ନ କହିଲେ ଫାଷ୍ଟ ତ ଆମେ ନର୍ମାଲି ଜାଣିଛେ ଅଣ୍ଡା ତରକାରୀ।
ଆଜ୍ଞା।
ଆଉ ଅଣ୍ଡା ଭୁଜିଆ ଆଉ ଗୋଟେ ଅଣ୍ଡା ଆମ୍ଲେଟ। ପ୍ରାୟତଃ ମୁଁ ଏତିକି ତିନିଟା ହିଁ ଅଣ୍ଡାରେ ବନେଇ ଜାଣିଚି। ଆଉ ଗୋଟେ ଆମେ କଣ କି ଭାତ ତା ସହିତ ଦେହ ମିଶେଇିକି ସେଇଟା କରିପାରିବା ଯେତେବେଳେ ଆମେ ଅଣ୍ଡା ଭୁଜିଆ କରୁଛେ ସେଥିରେ ଆଉ ଟିକେ ଅଧିକ ମାତ୍ରାରେ ଟିକେ ଟମାଟକୁ ଗ୍ରାଇଣ୍ଡିଙ୍ଗ କରିକି ପକେଇକି ସେଥିରେ ଆମେ ଭାତ ତ ମଧ୍ୟ ମିଶେଇକି ଖାଇପାରିବା।
ଯୋଉ ଅଣ୍ଡା ଭାତ କହୁଛନ୍ତି।
ଆଜ୍ଞା ଅଣ୍ଡା ଭାତ।
ଆଜ୍ଞା। ଅଣ୍ଡା ଚପ ବନେଇ ହବ?
ଅଟେ ଚୋପ ଅଣ୍ଡା ଚୋପ ନା ଅଣ୍ଡା ପଚ୍?
ଅଣ୍ଡା ଚପ ବି ଅଣ୍ଡା ପଚ୍ ବି।
ଆ ଅଣ୍ଡା ପଚ୍ ତ ସାଧାରଣତଃ ସେଇଟା ଟିକେ କଞ୍ଚାଳିଆ ରୁହେ ଆଉ ସେମତି ଆଜ ଆମ୍ବଲେଟକୁ ପରିକା ସେଇଟା ସିଝି ନଥିବ ଆଉ କାଢି ଦିଆଯାଏ ଯାହାକୁ ହିଁ ଅଣ୍ଡାପୋଚ କୁହାଯାଏ। ଆଉ ଅଣ୍ଡଚପ କଥା ମୁଁ ଜାଣିନି।
ଆଚ୍ଛା ତ ଆପଣ କେବେ ଖାଇନାହାନ୍ତି?
ଅଣ୍ଡାଚପ ନାଇଁ।
ଆଜ୍ଞା। ଏତିକି ଆପଣ ଜାଣିଛନ୍ତି।
ଆଜ୍ଞା ମୁଁ ଜାଣିବାରେ ତ ଏତିକି ରୋଷେଇ କରିଚି।
ସିଝା ଅଣ୍ଡା?
ହଁ ସିଝା ଅଣ୍ଡା ଖାଇଚି।
ସିଝା ଅଣ୍ଡା ଏ ଯଉଁ କେଶରର ଖାଲି ଆପଣ କିଛି ଭଜା ଖାଇଛନ୍ତି?
ଖାଲି କେଶରର ସେମିତି କିଛି ତ ଭଜା ଆମ ଘରେ ହୁଏନି। ପ୍ରାୟତଃ ସେତିକି ଦିଟା ଯାଏ ଅଣ୍ଡା ଆଉ କେଶର ମିଶିକି ହିଁ ହୁଏ।
ଆଚ୍ଛା।
ଯଦି ସେମିତି କିଛି ପ୍ରଣାଳୀ ଅଛି ତାହେଲେ ଜଣେଇଦେଲେ ଭଲ ହୁଅନ୍ତା।
ଏବେ ଯେମତି ସାଧାରଣତଃ ଆମେ ଭଜା ଯେପରି ଭାବେ କରିଥାଉଚୁ ସେମିତି ସିଝା ଅଣ୍ଡାର ଯୋଉ କେଶର ଥାଏ ସେ କେଶରକୁ ଭାଜନ୍ତି।
ଆଜ୍ଞା।
ଭଲ ଲାଗେ ମମୋ ମତରେ କହିବାକୁ ଗଲେ ମତେ ତ ଭଲ ଲାଗିଥିଲା। ହୁଁ ବାକି ସମସ୍ତଙ୍କର ସ୍ୱତନ୍ତ୍ର ଇଚ୍ଛା ରହିଚି। ସେ ଅ - ଅ ଅଲଗା ଯେମିତି ଭଜା ବନାଯାଏ ନା ସେମିତି ହିଁ ତାହା ବନାଯାଏ। ସେଠି ପାଣି ଦେବେନି।
ଆଜ୍ଞା।
ଆଜ୍ଞା।
ଠିକ୍ ଅଛି ଆପଣ ମୋର କଣ ଖାଦ୍ୟ ପ୍ରଣାଳୀ ବିଷୟରେ ଜାଣିବାର ଇଚ୍ଛା ଥିବାରୁ ମୋତେ ବହୁତ ଖୁସି ଲାଗିଲା ଧନ୍ୟବାଦ।
ଧନ୍ୟବାଦ।
ହୁ ତାହେଲେ ଆମେ ପଛରେ କଥା ହେବା ରହିଲି।
ଆଜ୍ଞା ଠିକ ଅଛି ରହିଲି।